ହ୍ୟାଲୋ। ହ୍ୟାଲୋ।
ହଁ। ଆପଣ ହଁ ଭାଇ ଖ ଧନ୍ୟ ରହୁଛି।
ଭାଇ କେମିତି ଅଛନ୍ତି?
ହ। ହଁ ବହୁତ ଭଲରେ ଅଛି ଏଇ ବର୍ଷା ପାଗରେ ଟିକେ ମତେ ଥଦା ହେଇକି କାନ ବି ବିନ୍ଧୁଛି ବୁଝିପାରୁଛନ୍ତି। ହଁ ଜି ବିି ଜିବି ଆଉ ଟିକେ ଗଲେ ଡାକ୍ତର ଖାନା। ମୁଁ ଭାବିପ ଆଉ ହୁଁ କଣ କହ ଆମର ଟିକେ ବର୍ଷା ଭଋିତୁରେ ସବୁ ଘରେ ଗୋଟାଏ ଘରେ ଆମର ସବୁ। କହୁଛନ୍ତି ତ ଶୁଭିବେ ନା।
ସେବି କଥା ହେଇ ହବନି ନା ଯେହେତୁ ବର୍ଷା ହଉଛି ତୁମର ପୁଣି ଗରିବ ଘର ଛାତ ଫାତ ନାହିଁ ଚାଳ ଘର।
ଏତେ କଥା ତ ମୁଁ ଆପଣଙ୍କୁ କହିନି ତ ଆପଣ ଜାଣିଲେ କେମିତି।
ମୁଁ ଆପଣଙ୍କ ଘରକୁ ଆଗରୁ ଥରେ ଯାଇଥିଲା ଆପଣ ଥରେ ମୋତେ କହିନଥିଲେ ପଇସା ପତ୍ର ନାହିଁ କିଛି ନାହିଁ କିଛି ଟିକେ ସହଯୋଗ କରନ୍ତୁ ମୁଁ ଟିକିଏ ଘରଟିିକଏ କରିବି।
ଦେଖନ୍ତୁ ବାବୁ ବହୁତ ଟ୍ୱିଉଟିରେ କଥା ହଉଛନ୍ତି। ଆଉ ଟିକେ ଧୀରେ ଧୀରେ ମୋ ଭଳି କଥା ହୁଅନ୍ତୁ ଆଉ ଦେ ଖହନ୍ତୁ। ଚାଳି ଘର ଯାଉଥିଲେ ଏବେ କୋଠାରେ ହେଇଗଲାଣି କହେ
ତ ମୁଁ କେବେଠାରୁ ଯାଇନାହିଁ ନା ଆଉ ଜାଣିନାହିଁ ଆଉ।
ଓୁ ଆଉ କଣ ସକାଳୁ ଖାଦ୍ୟ ପେୟ କଣ ହେଇଛି?
ଉଁ ଭାଇ ଦେହ ଟିକେ ଥଣ୍ଡା ହେଇଯାଇଛି କାଶ ଆଉ ଛିଙ୍କ ହଉଛିକ୍ତି ସବୁ ସକାଳୁ ଉଠିକି ମୁଁ ଖାଲି ଆଜି ହୀର ବିସ୍କୁଟ ଖାଇଛି ଆଉ ତୁମେ କଣ ଖାଇଛ?
ନାଇଁ ଆମେ ଛୋଟ ବେଳେ ଖାଇବୁ ଆମେ ଜଷ୍ଟ ଉଠିଲୁ ତ ହଁ। ତୁକଲ୍ କଲୁ। ମୁଁ ଏବେ କିଛି ଖଏନି ଭାବୁଛି ଆପଣଙ୍କ ସହିତ କଥା ହେଇ ଟିକେ ଦାନ୍ତ ହସିବି ତାପରେ ପାଞ୍ଚ ମିନଟ ଖଣ୍ଡେ ବସିବି ଟିକେ ଯୋଗ ଫୋଗ କରି ତାପରେ ଖାଦ୍ୟ କଣ କଣ କରିବି ଆଉ ଭାବୁଛି
ଯାହା ଭାଇ ତମେ ପ୍ରତିଦିନ ସକାଳୁ ଉଠି ବୋଧେ ଯୋଗ କର ନା।
ନା ପ୍ରତିଦିନ କରୁନା ଏମତି ମୋର ଯୋଉ ର ଟିକେ ମତେ ଲାଗେ ଆଜି ଟିକେ ଯୋଉ। କରିବି ମାଇଣ୍ଡ ଟା ଫ୍ରେସ୍ କରିବି ତ ମୁଁ ଯଉ କରେ।
ଯା ଉ ବହୁତ ଭଲ କଥା। ପ୍ରତିଦିନ ଯୋଗ କରିବା ବି ଦେହ ପାଇଁ ବହୁତ ଭଲ।
ଆଉ ଆଜି ବର୍ଷା ତ ବହୁତୁ ମାତ୍ରାରେ ହଉଛି ଆପଣ କେମିତି କଣ ଯିବେ ବାହାରକୁ ଖାଇବାକୁ ଖାଦ୍ୟ।
ଦେଖନ୍ତୁ ବର୍ଷା ଆମ ଇଆଡ଼େ ଟିକେ କମି ଯାଇଛି। ଯଦି ଅଧିକା ହେଲା ତ ଛତା ନେଇକିନା। ଯିବୁ ଆଉ ନହେଲେ ଜଣକୁ ପଠେଇଦବୁ ସେ ସବୁ ନେଇ ଆସିବ ତା ସ ଲାଭ ସବୁ ଖାଇବା ଆସିବି ଆଉ କଣ କରିବି ଭାବିଜି ଏଇ ପ୍ଲାନ୍ କରିବାକୁ ପଡିବ।
ଉ ହୁଁ ଭଲ କଥା ଯା ହଉ।
ଲା ଆପଣ ସିଆଡେ ପାଣିି କେମତି?
ଭାଇ ଆମ ଏପଟେ ପାଗ ଟିକିଏ ବହୁତ ନରମ ମାନେ ବର୍ଷା ତ ହଉଛି ବହୁତ ରା ରୁ ଜୋର ଜୋରରେ ବର୍ଷା ହଉଥିଲା ଅବି ଏ ଏ ଏବେ ଟିକିଏ କମ୍ ଅଛି ତ ତଥାପିରେ ବି ଚାରିିକର ଯେମିତି ବର୍ଷାଟା ଘୁରରେଇକି ଆ ଆସିଲାଣି ଆହୁରି ଜୋରରେ ହବ ଆଉ ଚାରି କୋରୁ ଧରି ବର୍ଷାଟେ ହବ ଆଉ ବୁଝିଲ ତ ତୁମକୁ। ବର୍ଷା ପାଗଟି ଭାଇ କେମିତି ଲାଗେ?
ନାଇଁ ମତେ ବର୍ଷା ଦିନ ଟିକେ ବହୁତ ଭଲ କିନ୍ତୁ। ଏମି ଯୋଉ ପାଞ୍ଚ ଦିନ ଦଶ ଦିନ ଲାଗି ରହେ ଏଇଟା ମତେ ଭାରି ଅକଳିଆ ଲାଗେ ବୁଝିପାରୁଛନ୍ତି। ହ
ହଁ।
ପି
ମୁଁ ଭାଇ ପୁରା ମୋ ଛାତ ଉପରେ ଅଛି ଯେ ମୋ ସେ ଚତୁର୍ପାଶରେ ଲୋକ ଗୋରା ଯଉ ଅଛନ୍ତି ସେ ଟିକେ ବହୁତ ଜୋର ପାଟି କରୁଛନ୍ତି ଏବେ ଠିକ୍ ଶୁଭିଲା ନା।
ଆଜ୍ଞା ଆଜ୍ଞା। ଆପଣ ଖାଦ୍ୟ ଏବେ ଖାଇସାଇଲେଣି ସାଇଲେଣି ତାହେଲେ ନାଇଁ କି ସ କାଳୁ ଗଧୋଇ ସାଇଲେଣି
ନା ନା ଭାଇ ଯେହେତୁ ଆଜି ଥଣ୍ଡା ପାଗ ଟିକେ ଦେଇଚି ବର୍ଷା ହଉଚି ମୁଁ ତ ଆଜି ଗାଧେଇ ନାହିଁ କିନ୍ତୁ ଗାଧେଇବି ଆଉ। ଟିକିଏ ପରେ ବର୍ଷା ଟା ହଉଥିଲା ନା ତ ଆମର। ବାରିପଟେ ଯାଇଁକି ଗାଧେଇବା ଘର ତ ବର୍ଷାରେ ଓଦା ହବାକୁ ପଡିବ ସେଥିଲାଗି ମୁଁ କହିଲି ଠିକ୍ କେ ବର୍ଷା ଛାଡ଼ୁ।
ହୁଁ ନହଲ ଭଲ। ଆପଣ
ତୁମେ ଆଜି ତୁମର ତ ଘର ପାଖେରେ ନଈ। ତମେ ଆଜି ବର୍ଷା ପାଗରେ ରହିକି ଯିବ ନା ଯିବ ନାହିଁ।
ନାଇଁ ନାଇଁ ମୁଁ ଆଜି ନଈକି ଯିବି ଯଦି ଦୁଇଟା ହେଇ ଆସିବି। ବୁଝିପାରୁଚନ୍ତି।
ହଁ।
ତ ମୁଁ ଭାବୁଚି ଛାତ ଉପରେ ତମେ କୋଉଠି ଅଛ କି?
ମୋ ଭାଇ ଏବେ ଶୁବିଲା ତ ମୁଁ ଛାତ ଉପରେ ହିଁ ଅଛି ପୁରା।
ଏ ଗୋଟେ ଛାତ ଉପରେ ଯୋଉ ଘର ଗୋରା ଅଛି ସେ ଘରେ ରହି ଯାଉନା।
ହୁଁ ହୁଁ ସେ ଘରକୁ ପଳେଇ ଆସିଲି।
ହଁ ମୁଁ କହୁଥିଲି କି?
ନୂଅ।
ହ୍ୟାଲୋ ଆପଣ ଆପଣଙ୍କ ବର୍ଷା ଯୋଉ ହଉଚି ପାଞ୍ଚ ଦିନ ହବ ଆପଣଙ୍କୁ କଣ ଲାଗୁଛି ନଈ ବଡି ହେଇଯିବ ନା ହେବନାହିଁ।
ନା ଏବ ମତେ ବର୍ଷା ଏବେ ତ ଛତିଶଗଡ଼ ରେ ହେଇଯାଇଚି। ଯୋଉ ବନ୍ଧ ହେଇଯାଇଛି ତ ତା ଫଳରେ ବର୍ଷା ହେଉନାହିଁ ମାନେ ବା ବନ୍ୟା ବନ୍ୟା ବେଶୀ ଆସୁନାହିଁ ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ସେତେବେଳେ ବନ୍ୟା ହେଉଥିଲା ଆମେ ଦେଖୁଥିଲୁ।
ଆଜ୍ଞା ଆଜ୍ଞା।
ତୁମେ କେବେ ବନ୍ୟା ଦେଖିଚ।
ନାଇଁ ମୁଁ ବନ୍ୟା ବହୁତ ଆଗରୁ ପ୍ରାୟତଃ ପାଞ୍ଚ ଦଶ ବର୍ଷ ତଳେ ଆମର ଟିକଏ ହେଇଥିଲା ବନ୍ୟା। ତାପରେ ଏଠି ଆଉ ଏତେ ବନ୍ୟା ହେଇନି ଆମର ବହୁତ ଡେଭଲପ୍ ହେଇଯାଇଛି ଏଠି। ହଁ ସରକାର ବହୁତ ସାହାଯ୍ୟ କରି ଚି ଆଉ ବହୁତ୍ ବଡ ବଡ ବନ୍ଧ ତିଆରି କରିଦେଇଚି। ପୋଲ ତିଆରି କରିଦେଇ ତ ଏତେ ଅସୁବିଧା ଆଉ ହଉନି। ତ ତେଣୁ ଦେଖାଯାଉ ଏଇ ଯୋଉ ବର୍ଷା ହଉଛି ମତେ କାଇଁ ଲାଗୁ ଏ ବର୍ଷାରେ ହିଁ ବନ୍ୟା ହେଇଯିବ ଏମିତି ବର୍ଷା ହଉଛି ଛାଡିବାର ନାଁ ନଉନି।
ନା ନା ଭାଇ ଲଘୁଚାପ ହେଇଛି ଯାହା ଫଳରେ ହଁ ହଁ। ଲଘୁଚାପ ହେଇଛି ନା ତ ସେଥିଲାଗି ଟିକେ ଓଡ଼ିଶା ଏବେ ବର୍ଷାରେ ଭିଜିକି ରହୁଛି। ନହେଲେ ଭଲ ବର୍ଷା ବି ଯଦି ଅ ଅତ୍ୟାଧିକ ହେଲା ତାହେଲେ ତା ପଛରେ ମାନେ ପରେ ମଧ୍ୟ ଲଘୁ ଯୋଉ ବନ୍ୟା ମଧ୍ୟ ହେଇପାରେ।
ଉଁ ହୁଁ ସେଇଟା ସତ କଥା।
ଆଉ ଭାଇ ତମର ଛୋଟ ବେଳର କଥା ମନେ ଅଛି ନା ଯେତେବେଳେ ଆମେ ବହୁତ୍ ତ ଜୋରେ ବର୍ଷା ହୁଏ କେମିତି ଡଙ୍ଗା ଭସଉ। ଓଁ ଯୋଉ ଚାଳ ଘରର ଯୋଉ ସ୍ମୃତି ମନେ ପଡୁଛି ନା।
ଆଜ୍ଞା ଆଜ୍ଞା ଆଜ୍ଞା ମୋ ମନେ ଅଛି ‌।
ବହୁତୁ ଡଙ୍ଗା ଭସଉଚୁ। ଚାଳିଆ ଯୋଉ ନାଲି ନାଲି ପାଣି ବାହାରେ ଚାଳି ଘରୁ।
ହୁଁ ଚା ପାଣି ଚା ପତି ଭଳିଆ ପାଣି ପୁରା ଚା ନାଲି ଚା ଭଳିଆ।
ହୁଁ। ଆପଣ କେବେ ସମୁ ନଈ ଯୋଉ ସମୁଦ୍ରରେ ଯାଇଛନ୍ତି ଗାଧେଇ ପୁରୀ।
ହଁ ହଁ ଭାଇ ମୁଁ ବହୁତ ଥର ଯାଇଛି ସମୁଦ୍ର ଆଉ ଏଇଥରିକ ଟିକେ ଆମ ଘର ଲୋକଙ୍କ ସାଙ୍ଗରେ ଯାଇଥିଲି ଗାଧେଇବା ପାଇଁ ସମୁଦ୍ର ସମୁଦ୍ରରେ ଗାଧେଇଲା ବେଳେ ମୁଁ ଟିକେ ଡରିଗଲି ଅଧିକା ଯେହେତୁ ଗୋଟେ ଜାଗାରେ ଖାଲ ଥିଲା ମୁଁ ଏମିତି ଗୋଟେ ଢେଉ ଆସିଲା।
ଢେଉ ଆସିଲା ପରେ ମୁଁ ଡରିଗଲି ଟିକେ ମୋତେ ଗୋଟେ ଜାଗାରେ ଖାଲ ଥିଲା ମତେ ଲାଗିଲା ମୁଁ ବୁଡ଼ି ଯିବି। ପଳେଇବି ଗୋଟେ ଢେଉ ଗୋଟେ ଯଦି ଆସି ପେଲିକି ନେଇଗଲା ମତେ ଡର ଲାଗିଲା ତାପରେ ମୋ ଭାଇ ମାନେ ସବୁ ସେଇଠି ଥିଲେ ‌। ଡାକିଲି ପହଁରିକି ତାପରେ ସେମାନେ ଜଣେ ହାତ ବଢେଇଲେ ପଳେଇ ଆଇଲି ଆଉ।
ଆପଣ ପହଁରା ଶିଖିଚନ୍ତି ପହଁରା ଶିଖି ନାହାଁନ୍ତି।
ହଁ ମୁଁ ପହଁରା ଶିଖିଛି ପହଁରୁଥିଲି ପରା ତାପରେ।
ଆଉ ଡରୁଥିଲ କଣ ପାଇଁ।
ଆ ଟିକେ ଡର ଲାଗିଲା ମତେ ଉଁ ଡରିଗଲି ଆଉ ଜାଣିଥିବେ ଆଉ ଡରିଗଲି ଆଉ ପୁଅ ପିଲା ଝିଅ ପିଲା ଟିକେ ମୁଁ ଟିକେ ଡରିଗଲି ଅଧିକା ଆଉ।
ହୁଁ ହୁଁ।
ନା ତୁମକୁ ସମୁଦ୍ର କେମିତି ଭଲ ଲାଗେ ମାନେ ପାଣିରେ ବୁଡିିବାକୁ ଅଧିକ ଭଲ ଲାଗେ ନା ଡର ଲାଗେ?
ନା ମୁଁ କେବେ ଡରେନି। ମୁଁ ଯେତେବେଳେ ଯାଇଛି ମୁଁ ଭଲସେ ଗାଧେଇଛି ଠାକୁରଙ୍କ ଦୟାରୁ ମତେ ଆଜି ଯାଏ କିଛି ସେ ଅସୁ ରା ହେଇନି। ତ ମୁଁ ଯେତେବେଳେ ଯାଏ, ମୁଁ ବହୁତ ଭିତରକୁ ଯାଏ, ଗାଧାଏ ବହୁତ ମସ୍ତ ରେ ଗାଧାଏ। ତ ପାଣି ମତେ ଭିଡିଲେ ମୁଁ ପହଁରି ପଳେଇ ଆସେ ଫେରେ ଯାଏ ଫେରେ ପହଁରିକି ଆସେ। ମର କିଛି ଏତେ ହୁଏନା।
ନାଇଁ ଭାଇ ଯେତେ କହୁଛ ଅସୁବିଧା ହେଇନି ବହୁତୁ ଭି ତ୍ରୃକୁ କେବେ ଯିବେନି ହେଲା ସବୁ ଆଡୁ ସମୟ ସମାନ ଅଛି।
ହୁଁ ମତେ ଲାଗୁଛି କିଛି ହବନି ଯେ ମତେ ଲାଗୁଛି ଯେ ପହଁରାସିକିନି ସିଏ ମରିବ। ଆଉ ଯେ ପହଁରା ସିକିଛି ତାର କିଛି ହବ ନି କାରଣ କେତେ କେତେ ବାଟ ମୁଁ ପହଁରି ପଳେଇ ଆସିବି ମୁଁ ଜାଣିଛି ବୁଝିପାରୁଛନ୍ତି?
ହଁ ଅଁ।
ଆଉ କଣ କହୁଛନ୍ତି ଆପଣ ସ୍କୁଲ ବେଳ କଥା ମନେ ପଡେ?
ହୁଁ ମୋର ତ ଯେତେବେଳେ ଛୋଟ ଛୁଆଙ୍କୁ ମୁଁ ଦେଖେ ବାଟରେ ଗଲାବେଳେ ସେମାନେ ସବୁ ଛତା ଧରି ଛୋଟ ଛୋଟ ବ୍ୟାଗ୍ ପକାଇ ସାଇକଲ ନେଇ ଯାଉଥିବେ ମୁଁ ଆମ ବଳ କଥା ଥା ଭାବେ ମୁଁ କହିବି ଏବେକା ସମୟ ଆମ ସମୟ ବହୁତୁ ଛାଡିବ ଆମ ବେଳେ ବହୁତୁ ପାଠ ପଢା ଥା ଥିଲା ମାନେ ପିଲା ଏତେ ମୋବାଇଲି ଫୋବାଇଲି ୟୁଜୁ କରୁନ ପାନ ଧରୁନଥିଲେ ପାଠ ଉପରେ ବେଶୀ ଟିକେ ଧ୍ୟାନ ଦଉଥିଲେ କିନ୍ତୁ ଆଜିକା ସମୟରେ ପିଲାମାନେ। ସ୍କୁଲ ଯାଉଛନ୍ତି ସିନା କିନ୍ତୁ ଖାଲି ସେ ମାନେ କେହି ସାର୍ ଙ୍କୁ ମାନୁନାହାନ୍ତି ବହୁତୁ ମାନେ ଖରାପ ହେଇଗଲେଣି ମାନେ ମତଲବ କି ମାନେ କଣ ଆମ ଭଳି ସେ ସ୍ମୃତି ତାଙ୍କ ବେଳେ ବି ନାଇଁ ଆମେ ଥାଳି ନେଇ ଯାଉଥିଲୁ ସ୍କୁଲ ରେ ଖାଇବାକୁ। ତାଙ୍କର ଏବେ ସବୁ ସେଠି ଥାଳି ଦିଆଯାଉଛି ଆମର ଚାଉଳ ଅଣ୍ଡା ବି ଗାଁ ସୁ ସ୍କୁଲୁରେ ଆମେ ଜେତେବେଳେ ପଢୁଥିଲୁ ମିଳୁଥିଲା କିନ୍ତୁ ଏବେ ତାଙ୍କୁ ସବୁ ସେଠି ମିଳୁଛି ଆମକୁ ଘରକୁ ଦିଆ ହେଇଯାଉଥିଲା ଆମେ ଘରୁ ଆସି ଥାଳି ନେଇ ବେଳେ ବେଳେ ଗୋଟେ ଗୋଟେ ସମୟରେ ଆମେ ମାନେ ଲଗେଇ ଖିଆ ମଧ୍ୟ ନେଇକି ଯାଉ।
ଇଏ ଘରବରା ଆଁ ହଉ। ହାଲୋ ହଁ ମୋର ତ ବହୁତ ମନ ଅଛି ଯେମିତିକି ବର୍ଷା ପାଗରେ ଆମର ମାନେ ଗୋଟେ ଆଜବେଷ୍ଟ ଘରଥିବ ଅ ତ ଲାଇନି ଲାଇନି ପଳେଇ ଥିବ ପୁରା ଅନ୍ଧାର ହେଇଥିବ ଆଉ ପଢି ହୁଁ। ସାର୍ ମାନେ ପଢେଇବେନି ଆମେ ଖାଲି ଗପିବୁ ତ ବହୁତ ଖୁସି ଲାଗେ କାରଣ ଆମର ତ ପଢିବା ଇଚ୍ଛା ନଥାଏ। ତ ଯେତେବେଳେ ଅନ୍ଧାର ପୁରା ହେଇଯାଏ ବର୍ଷା ପାଗରେ ଭିତରେ କିଛି ଦେଖାଯାଏ ନା ତ ଆମେ ପଢି ପାରୁନା ତ ସାର ବି କିଛି କହନ୍ତିନି ଆଉ ଏମିତି ଅଛୁ ବୋଲି।
ହୁଁ।
ଆଉ ତାପରେ ଏମିତି ଏମିତି ଏମିତି ମଜା ହୁଏ ତ ବର୍ଷାରେ ତିନ୍ତି ତିିନ୍ତି ବେଳେ ବେଳେ ଆମେ ସ୍କୁଲ ରେ ପହଞ୍ଚୁ। ଆଉ ବେଳେବେଳେ ରେନିକୋଟ
ସ୍କୁଲ ଛୁଟି ବି ହେଇଯାଏ ଭାଇ ମନେ ପଡୁଛି ନା ସାର୍ କହିବେ ଆଜି ଯେହେତୁ ତ ଅଧିକା ବର୍ଷା ହଉଛି ଛୁଟି ସ୍କୁଲ ଆମେ ବହୁତୁ ଖୁସି ହେଇଯାଉ ଯାହା ହଉ ଆଜି ସ୍କୁଲ ଛୁଟି ଥିଲା।
ଉହୁଁ ତାପରେତ ସେଇଠି ଆମେ ଗୋଟା ବେଳେ ଖାଇ ଖାଇକି ରହିଯାଉ ତ ଏତେ ଅସୁବିଧା ହୁଏ ନା। ତ ଥିଲା ନବମ ଦଶମରେ ଏତେ ଖାଇବାକୁ ଦିଆହେଲାଣିି ତ ଆମେ ଆଁ ବହୁ ଜଣ। ତ ଟିଫିନ୍ ଆଣନ୍ତି ଆମକୁ ଘରକୁ ଆସିବାକୁ ପଡେ ବର୍ଷାରେ। ତ ବହୁତ ଅକ ଟାଇମିରେ ସେତେବେଳେ ଏତେ ରେନିକୋଟ ର ସୁବିଧା ନଥିଲା ଛତା ନାଇଁ ଆସିଲା ବେଳେ। ହଁ ପ୍ୟାଣ୍ଟ ଫୁଲ ପ୍ୟାଣ୍ଟ ଆମେ ବିନ୍ଧି ଯାଉ ତ ସେଠା ଓଦା ବି ହେଇଯାଏ।
ହୁଁ।
ଆଜ୍ଞା।
ହଁ ସେତେ ବେଳେ ବି ସେୟା।
ଆଜ୍ଞା ମୁଁ ରଖୁଛି ଆଜ୍ଞା ମୁଁ ରଖୁଛି ଟିକେ ଆଉଛି ଘରେ।
ହଉ ହଉ ଭାଇ।